ହଁ ହାଲୋ ହାଲୋ ହଁ କଣ କରୁଥିଲୁ ହାଲୋ ହାଲୋ ହାଲୋ ହାଲୋ ହ୍ୟାଲୋ ତୋ କଥା ଶୁଭୁନି ନେଟୱାର୍କ ଜାଗାକୁ ଆସେ ହ୍ୟାଲୋ। ହାଲୋ ହାଲୋ ହାଲୋ
ହାଲୋ
ହଁ ହାଲୋ କୁଆଡେ ପଳେଇଥିଲୁ ଏଇତ ବସିଛି ଆଉ ବସିଚିଲୋ ତୁ
ମୁଁ ତୋତେ ତୋତେ ହାଲୋ ହାଲୋ ଆଉ କଣ କହୁ
ନେଟୱାର୍କ କଟି କଟୁଛିି ଦେଖିକି ଗୋଟେ ଜାଗାରେ ରହ ତୁ କୋଉଠି ଅ ଥାଇକି କଲ କରୁଛୁ ଯେ ହଁ ହଁ ହଁ- ହଁ ଆଉ
ଟିକେ ସେଇ ଟିକେ ସମୟ ଟା ଅଧିକ ହେଇ ହେଇଯାଇଛି ସେଇ ଅନୁସାରେ ଆମେ କଥାଟା ହବା ଆଉ ଅଧିକ ସମୟ ଗଡେଇକି ଟିକେ ଆଉ
ହଁ ହଁ ଓ ହୋ
ଆଉ ସାଙ୍ଗ କଣ କରୁଛୁ
ଏଇତ ବସିଛି ପଢିବା ପାଇଁ ପଢିବି ଆଉ ବାରଟା ଯାଏଁ କ୍ଲାସ ଅଛି ଆଉ ତୁ।
ହଁ ହଁ ମୁଁ ତ ଏଇ ସକାଳୁ ଏବେ ଉଠିଲି ଦଶଟା ଉଠିକି ମୁଁ ନିତ୍ୟ କାମ କାମ ସାରିଦେଲି ଆଇକି ତତେ ଫୋନ କଲି ଆଉ
ଖାଇଛୁ
ଓହୋ
ନା କିଛି ଖାଇନନୁ ହୁଁ
ହଁ ଖାଇଛି
ଭଲ ଆଲୋକ କଣ ପା ପୁଣି କଲ୍ କରିଥିଲୁ
ମୁଁ କଲ କରିଥିଲ କଣ କହିଲୁ ଆଜି କାଲି ସୋସିଆଲ ମିଡିଆ ଯୋଉ ସବୁ ଘଟଣା ଘଟୁଛି ସୋସିଆଲ ମିଡିଆରେ କିଛିଟା ଭଲ ଛି ସେଟା ଖରାପ ଘଟୁଛି ସେଇ କଥା କହିବା ପାଇଁ ଆଉ ଯେମିତି କିି ଆଜିକାଲି ସୋସିଆଲ ମିଡିଆ ଆମ ଜୀବନର ଗୋଟେ ଭାଗ ହେଇଗଲାଣି ଛୋଟ ଠାରୁ ବଡ ସବୁଠି ଲୋକେ ଏଇ ମୋବାଇଲ ଦ୍ଵାରା ଫେସବୁକ୍ ଇନଷ୍ଟାଗ୍ରାମ ହ୍ଵାଟସଆପ୍ ଓ ୟୁଟ୍ୟୁବ ବ୍ୟବହାର କରୁଛନ୍ତି ସୋସିଆଲ ମିଡିଆ ଦ୍ଵାରା ଦୂରେ ଥିବା ସାଙ୍ଗ ଓ ପରିବାର ସହ ସହରରେ ଯୋଗାଯୋଗ କରିପାରୁଛନ୍ତି। ନୂଆ ଖବର ଗୀତ ଭିଡିଓ ଓ ଶିକ୍ଷା ମୂଳକ କଥା ମଧ୍ୟ ଏଠାରୁ ଜାଣିବାକୁ ପାଉଛୁ ନା କଣ?
ହଁ ଯାହା କହି ଠିକ କହୁଚୁ କିନ୍ତୁ ଦେଖୁନୁ ପୁଅ ମାନେ ପୁଅପିଲା ଝିଅପିଲା କେହି କିଛି ମାନୁନାହାନ୍ତି ସମସ୍ତେ ସେଥିରେ ଆଜିକାଲି ରିଲସ ଫଟୋ ଛାଡ ଭିଡିଓ ଛାଡ ସକାଳେ ହେଇ ରିଲସ୍ ଉଁ ଫଟୋ ଛାଡ ସେଠି ଟାଇମ ହେଲେ ସଂ ମାନେ ଖ-ସନ୍ଧ୍ୟାକୁ ଗୋଟେ ଫଟୋ ଛାଡ ରାତିରେ ଗୋଟେ ଯୁଆଡେ ଗଲେ ସ୍ ସ୍ନାପ୍ ନିଅ ଛାଡି ଦିଅ ଇନଷ୍ଟାଗ୍ରାମରେ ଛାଡି ଦିଅ ହ୍ୱାଟ୍ସଆପରେ ମାନେ ଆମ ଲାଇଫଟା ସେଇ ମାନେ ସୋସିଆଲ ମିଡିଆରେ ହିଁ ଏମିତି ଜଡିତ ହେଇଗଲା ଯେ ଆମେ ଆଉ କିଛି ଦେଖୁ ଆମକୁ ଆଉ କିଛି ଦେଖା ହିଁ ହଉନି ହଁ ଆମେ ଏଇଥିରେ ମାନେ ତୁ ଯୋଉଟା କହିଲୁ ଠିକ କହିଲୁ ମାନେ ଆମେ ତା ସହିତ ହିଁ ପୁରା ଆଟାଚ ହେଇଯାଉଚେ ଯେ ଆଉ କିଛି ଦେଖା ଛୁଆରା ଆଜିକାଲି ସେମାନେ ଖେଳୁଥିଲେ ଧରିକି ଆମ ଟାଇମରେ ଆମେ ସବୁ ଧରିକି ଖେଳୁଥିଲେ ସଢେଇ ମଢେଇ ଏବେ ସେମାନେ ମୋବାଇଲ ନ ଦେଖିଲେ ଖାଦ ଖାଦ୍ୟ ଖାଉନାହାନ୍ତି।
ହଁ ପା ସେୟା ସବୁ ଘଟୁଚି ସୋସିଆଲ ମିଡିଆ ଆଜିର ସମୟରେ ମାନବ ଜୀବନର ଗୋଟେ ଅଭିନ୍ନ ଅଂଶ ହୋଇ ପଡିଛି ପ୍ରାୟ ସମସ୍ତେ ମୋବାଇଲି ହାତରେ ନେଇ ଫେସବୁକ୍ ଇନଷ୍ଟାଗ୍ରାମ୍ ହ୍ୱାଟସଆପ୍ ୟୁଟ୍ୟୁବ ପରି ଆପ୍ ବ୍ୟବହାର କରୁଚନ୍ତି ପୂର୍ବରୁ ଲୋକମାନେ କଣ କରୁଥି ଥିଲେ ନା ଚିଠି ବା ଫୋନ ଦ୍ଵାରା ଯୋଗାଯୋଗ କରୁଥିଲେ କିନ୍ତୁ ଏବେ କଣ ହୋଉଚି କେବଳ କିଛି ସେଖେଣ୍ଡ୍ ମଧ୍ୟରେ ଫଟୋ ଭିଡିଓ ମେସେଜ ପଠାଇପାରୁଛୁ ମାନେ ପଠାଇପାରୁଛନ୍ତି ଏହା ଦୂରତାକୁ କମାଇ ଲୋକମାନଙ୍କୁ ଆଉ ନିକଟକୁ କରିଦେଉଚି ସୋସିଆଲ ମିଡିଆର ସବୁଠୁ ବଡ଼ ଲାଭ ହେଉଚି ମନୋରଞ୍ଜନ ଓ ଜ୍ଞାନ ଯେମିତିକି ଅ ୟୁଟ୍ୟୁବରେ ଶିକ୍ଷା ମୂଳକ ଭିଡ଼ିଓ ଦେଖି ଅନେକ କଥା ଆମେମାନୋନ ଶିଖିପାରୁଚେ ଇନଷ୍ଟାଗ୍ରାମ୍ ଓ ଫେସବୁକ୍ରରେ ଲୋକେମାନେ ନିଜର ଟ୍ୟାଲେଣ୍ଟ ଦେଖାଇ ପ୍ରସିଦ୍ଧ ହେଉଛ ନ୍ତି କେହି ଗୀତ ଗାଉଛନ୍ତି ତ କେହି ନାଚ କରୁଛନ୍ତି ଆଉ କେହି ଭଲ ଭଲ ଭିଡିଓ ବନେଇ ଲୋକଙ୍କୁ ମନ ଜିତୁଚନ୍ତି ଆଜିକାଲି ଅନେକ ଲୋକ ସୋସିଆଲ ମିଡିଆ ଦ୍ଵାରା ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି ଏମିତି ହୋଉଚି ଜାଣିଚୁ ନା।
ହଁ ମାନେ ଦେଖୁନୁ ୟୁଟିକ ଦିଟାକର ଭଲ ଅଛି ଖରାପ ଅଛି ଆମେ ୟୁଟ୍ୟୁବରେ ପୁଣି ଆମେ କ୍ଲାସ ଫ୍ଲାସ କରିବୁ ଆମକୁ ଦେବେ ଜୁମ୍ ଆପର ଗୋଟେ ଅଛି ଲିଙ୍କ୍ ଦେବେ ଆମେ ପଢିବୁ ସେ ନୋଟସରା ସେ ୟୁଟୁବରୁ ଜଣେ ସାର୍ ଅଛନ୍ତି ସେ ଦୋଉଚନ୍ତି ଆଉ ଜଣକ ଆମକୁ କୋହୁଚନ୍ତି ପ୍ରିଫର କରିବାକୁ ତାକୁ ବି ପ୍ରିଫର କରୁଚୁ ଯଦି ୟୁଟ୍ୟୁବଟା ନଥାନ୍ତା ସୋସିଆଲ ମିଡିଆ ନଥାନ୍ତା କି ଯୋଉ ଅନଲାଇନ କାମ ହେଇନଥାନ୍ତା ଆମେ କଣ ସେରା ପଢି ପାଇଥାନ୍ତେ ତାକୁ ତାର ଅପୋଜିଟି ବି ଅଛି ଆଉ ରହିଲା ସେଇ ଯୋଉ ଆ କଣଟା ୟୁଟ୍ୟୁବରେ ୟୁଟ୍ୟୁବରେ ବି ଇଏ ସଟସ ଅଛି ସେରା ବି ଦେଖିବ ଯଦି ଟି ମାନେ ବସିକି ତମେ ଯଦି ମୁଭି ଦେ ଦେଖିବ ସେ ଭିଡିଓ ଦେଖିବ ସେ ଟାଇମ ଯିବ ସେଥିରେ ନା ଗୀତ ବି ଆସୁଚି ସେରା ବି ଦେଖିବ ଯଦି ତମ ଟାଇମ ଯିବ ପୁଣି ଏପଟେ ହୋଉଚି ତୁ କହିଲୁ ପଇସା ରୋଜଗାର କରଚନ୍ତି। ଇନଷ୍ଟାରେ ବି ନାଚିକି ପଇସା ରୋଜଗାର କରୁଚଇଁ ଇନଷ୍ଟା ବ ଦେଖିକି ବର୍ବାଦ କରିକି ଟାଇମ ୱେଷ୍ଟ କରୁଚନ୍ତି କହୁନୁ ହଁ ନା ନାଇଁ।
ହଁ ତାପରେ ଆଜିକାଲି କଣ ହୋଉଚି ନା କିନ୍ତୁ ଏହା ଏହାର କିଛି ଖରାପ ପ୍ରଭାବ ମଧ୍ୟ ରହିଚି ଅଧିକ ସମୟ ରିଲସ ବା ଭିଡିଓ ଦେଖିଲେ ସମୟ ନଷ୍ଟ ହୋଇଯାଏ ପଢାରେ ଧ୍ୟାନ କମିଯାଏ ଓ ଆଖିର ମଧ୍ୟ ପ୍ରଭାବ ପଡେ କେବେ କେବେ ତ ଲୋ କମାନେ ସୋସିଆଲ ମିଡିଆରେ ନକରି ଜୀବନ ଦେଖାଇ ଅନ୍ୟମାନଙ୍କୁ ପ୍ରଭାବିତ କରନ୍ତି ଏଥିପାଇଁ କେତେକ ଲୋକ ନିଜ ଜୀବନକୁ ଅନ୍ୟଙ୍କ ସହ ତୁଳନା କରି ବୋହୁତ ଦୁଃଖୀ ହୋଇଯାଆନ୍ତି ତେଣୁ ସୋସିଆଲ ମିଡିଆକୁ ଭଲ ପାଇଁ ବ୍ୟ ଭରା କରିବା ଦରକାର ନା କି ଖରାପ ପାଇଁ
ହଁ ପା ତୁ ଯୋଉ ଠିକି ଦେଖେ ସକାଳୁ ଉଠିଲେ ଯିଏ ଯାଆ ଆଜିକାଲି ସକାଳୁ ଉଠି ସମସ୍ତେ ମୋବାଇଲ ଧରୁଚନ୍ତି ଆଗେ ଠାକୁରଙ୍କୁ ଜୁହାରଥୁଲେ ଏବେ ମୋବାଇଲ ଦେଖିକି ତାଙ୍କ ରିଲ ଦେଖୁଚନ୍ତି କିଏ ଷ୍ଟାଟସ ପକେଇଚି କଣ କିଏ ଷ୍ଟୋରି ପକେଇଚି କଣ ଏରା ସବୁ ଦେଖୁଚନ୍ତି ଦେଖିସାଇଲା ପରେ ସେମାନେ ଯାଉଚନ୍ତି ତାଙ୍କ ନିତ୍ୟ କାମ ସାରୁଚନ୍ତି। ପୁଣି ଆସଚନ୍ତି ପୁଣି ମୋବାଇଲ ଦେଖୁଚନ୍ତି ଖାଇ ବସିଲାକୁ ମୋବାଇଲ ବାହାରକୁ ଗଲାକୁ ମୋବାଇଲ ସେ ଲାଟିନ୍ ଗଲାକୁ ବି ଆଜିକାଲି ମୋବାଇଲ। ଯୁଆଡେ ଗଲ ମୋବାଇଲ ସେ
କହିଲୁ ମୁଁ ଯେତେବେଳେ ପ୍ରଥମେ ତୋତେ ଫୋନ କଲି ଦି ମିନିଟ୍ ପର୍ଯ୍ୟନ୍ତ ତ ତୋ କଥା କିଛି ଶୁଭିଲାନି ମୁଁ ଭାବୁଚି ଆଉ ଦି ମିନଟି ସମୟ ଟିକେ ଆମେ ଆଗକୁ ବଢେଇବା ଆଉ କଥାଟା ଆଉ।
ହଁ ହଁ ହଁ ହଁ ହଁ ତୋର ହଁ ତୋର ନେଟୱାର୍କଟା ସ୍ଲୋ ହେଲା ନା ପୁରା କୋଉଠି ଥିଲୁ ଯେ ତୋ ନେଟୱାର୍କ ପୂର ସ୍ଲୋ ହେଇଗଲା।
କଥାଟା ପାରିବୁ। ବାକି ଦଶ ମିନଟ୍ ଟି ଭିତରେ ସରି ଯାଇଥାନ୍ତୁ ତୋ କଥା ମତେ ଶୁବିଲାନି ନା ମୁ ମୋ ପୁରା କହୁଚୁ କହ
ଏଇଆ ତ ଆଉ କହି ଦେଖୁନୁ ତୁ ଦେଖେ ବୁଢାମାନେ ଆଜିକାଲି ଯୋଉମାନେ ମାନେ ଅଳ୍ପ ଏଜ ମାନେ ଯୋଉମାନେ ଟିକେ ନେଫିଡା ବାକିଆ ମାନେ ହସ୍ ହୋଉଚନ୍ତି ସେମାନେ ବି ୟୁଟ୍ୟୁବୁ ଆଉ ଯୋଉ ଇନଷ୍ଟା ଖୋଲିକି ନାଚୁଚନ୍ତି ମଜା ଇଏ କରୁଚନ୍ତି ହଁ ସେମାନେ ମଜାକ ପାଇଁ କରୁଚନ୍ ସେମାନେ ବି ପଇସା ପାଉଚନ୍ତି ସେଥୁ ଆମକୁ ଯ କାହାକୁ ଭଲ ଲାଗୁଚି କାହାକୁ ଖରାପ ଲାଗୁଚି ପୁଣି ଆଜିକାଲି ନିଜ ଲୋକମାନେ ସପୋର୍ଟିଭ ହେବେନି ଯୋଉମାନେ ବାହାର ମାନେ ଆମକୁ ଚିହ୍ନି ନାହାନ୍ତି ସେମାନେ ଆମକୁ ସପୋର୍ଟ କରିବେ ଏଥିରେ ହିଂସା ବି ବଢୁଚି ଅ ମୁଁ ଅ ଦେଖୋଉଚନ୍ତି ଆମକୁ ଗୋ ଗୋଟେ ରୂପ କିନ୍ତୁ ବାହାରେ ରଖୁଚନ୍ତି ଆଉ ଗୋଟ ରୂ ତ ହିଂସା ବଢୁଚି ହଁ ନାଇଁ କହିଲୁ?
ହଁ ଏଥରେ ତ ହିଂସା ବଢୁଚି ତାପରେ ବି ଯଦି ୟୁଟ୍ୟୁବୁ ହୋଉ ଇନଷ୍ଟାଗ୍ରାମ ହୋଉ ସେଥିରେ ଯଦି କେହି କିଚ୍ ଛି ଭଲ କ କରୁଚନ୍ତି କଢୁଚି ଲୋକେ ତାକୁ ବୋହୁତ ହିଂସା କରନ୍ତି ଯେ ସିଏ କଣ ପାଇଁ ଏତେ ଆଗକୁ ବଢୁଚି ଆମେ କାହିଁକି ଏତେ ପଛରେ ରହିଯାଉଛି ସିଏ କର କର୍ମ କଲା କର୍ମ କର ତମେ ସେମିତି ଆଗକୁ ବଢିବନି ତ ଆଜିକାଲି ରିଲସ ଓ ସର୍ଟ ଭିଡିଓ ଭାରି ଚାହିଦା ଲୋକେ ଘଣ୍ଟା ଘଣ୍ଟା ଧରି ଭିଡିଓ ଦେଖୁଚନ୍ତି।କେବେ କେବେ ଗୋଟେ ଭିଡିଓ ଦେଖିବାକୁ ଆରମ୍ଭ ହୋଇ ଦୁଇରୁୁ ତିନି ଘଣ୍ଟା କେମତି କଟିଯାଏ ଯେ ଜଣା ପଡିନାହିଁ ଏଇଆ ହାରୁ ଅ ସମୟର ମୂଲ୍ୟ କମିଯାଏ। ସେଥିପାଇଁ ଅନେକ ଏବେ ଡିଜିଟାଲ ଡିଟକ୍ସ କରୁଛନ୍ତି ଅର୍ଥାତ କିଛି ସମୟ ପାଇଁ ସୋସିଆଲ ମିଡିଆ ରୁ ଦୂରେ ରହୁଚନ୍ତି।
ହଁ ଏଟା ବି ଠିକି ମୁଁ ତ ପୁରା ସୋସିଆଲ ମିଡିଆରେ ତୁ କହୁଚୁ ମୁଁ ପୁରା ମାନେ ସକାଳୁ ଅ ସେଇ ବାରଟା ସାଢେ ବରଟା ଗୋଟେ ପର୍ଯ୍ୟନ୍ତ ମୁଁ ଜମା ବି ମାନେ ଦେଖୁନି ସୋସିଆଲ ମିଡିଆ ସେଇ ରିଲସ ନାହିଁ ସେଇ ୟୁଟୁବ ନାହିଁ କିଛି ନାହିଁ ଗୋଟେ ପରେ ମୁଁ ଦେଖୁଚି ଦେଖୁଚି ଗୋଟେ ସାରେ ଗୋଟେ ଦିଟା ଦିଟା ଦିଟା ସାଦିଟା ହାତେ ମୋର ଦେଖୁଚି ତାପରେ ଶୋଇପଡୁଚି ମୁଁ ଯାହା ହେଲେ ବି ଟିକେ ଶୋଇବି ସେ ମୋବାଇଲ ନ ଦେଖିଲେ ନାହିଁ ପଛେ ଶୋଇବି ନ ଶୋଇଲେ ମୋ ରାତିରେ ମୁଣ୍ଡ କଣ ବିନ୍ଧିବ ମାନ ଟିକେ ପଢିପାରିବିନି ମୁଁ ଟିକେ ବି ପଢିପାରିବିନି ଯାହା ଟିକେ ପଢନ୍ତି ସେତ ପାରିବିନି ସେଥିପାଇଁ ମୁଁ ଟିକେ ଶୋଇପଡେ ଶୋଇକି ଉଠିବି ଘଣ୍ଟେ ହୋଉ ପଛେ ମୁଁ ଶୋଇବି କିନ୍ତୁ ମୁଁ ସାଢ ଦିଟାରେ ଆ ମୁଁ ସ-ବେଶୀ ଟାଇମ ଦିଟାରୁ ଶୋଏ ଚାରଟା ହାତେ ଶୋଏ ସାଦିଟାରୁ ଚାରଟା ହାତେ ଯେମିତି ହେଲେ ମୁଁ ଚାରଟା ପର୍ଯ୍ୟନ୍ତ ମୁଁ ଶୋଇବି ଆଜି ଆଇ ଆଜି ବି ମାନେ କାଲି ବି ସେମିତି ଗୋଟେ ସାଙ୍ଗଟେ ଫୋନ କରିଥିଲା ସେ ଚାରିଟା ହାତ ତେ ମୁଁ ସେଇ ସାଢ୍ ଚାର ପାଞ୍ଚଟାରେ କଁ ମୁଁ ପାଞ୍ଚଟାରେ ଯାଇକି ଉଠିଲି ଯେତକୁ ଉଁ ଆମ ଆଡେ କାଲି ମେଘ ଅ ହେଲା ନା ସେଥି ପାଇଁ ସେ ସୋସିଆଲ ମିଡିଆରୁ ଯେତେ ଦୂରରେ ରହିବୁ ସେତେ ଭଲ ମୁଁ ଫୁଣି ଆଉ ଦେଖୁନି ରାତିରେ ସେମତି ଦେଖିବି ରାତିକୁ ତ ନିଦ ମାଡୁଚି ମୋ ମୁଣ୍ଡ ବିନ୍ଧୁଚି ଆଉ ମୁଁ କଣ କରିବି ଶୋଇପଡୁଚି ଆଉ ରାତିରେ ମୋ ନିଦ ସେମିତି ମତେ ଲାଗୁଚି କାଲି କିନ୍ତୁ ଆଉ ଟିକେ ଲେଟରେ ଶୋଇଥିଲ ମମିର ବାଡେ ଥିଲା ତ ସେଥିପାଇଁ ଆଉ କଣ କହ କଣ ଜା
ଆଉ ଏମିତି ସୋସି ସୋସିଆଲ ମିଡିଆର ଆଉ ଗୋଟେ ପ ଆଉ ଗୋଟେ ଭଲ ପଟ ବି ହୋଉଚି କି ଯେ ଯା ଏହା ଅନେକ ଲୋକଙ୍କର ସ୍ୱପ୍ନ ମଧ୍ୟ ପୂରଣ କରୁଛି ଗାଁରେ ଥିବା ଗୋଟେ ସାଧାରଣ ଛୋଟ ପିଲା ମଧ୍ୟ ନିଜର ଟ୍ୟାଲେଣ୍ଟ ଦେଖାଇ ଲକ୍ଷେ ଲକ୍ଷେ ଲୋକଙ୍କ ମନ ଜିତି ପାରୁଛି କେହି ରାନ୍ଧଣା ଭିଡିଓ ବନାଉଛନ୍ତି ତ କେହି କମେଡି କରୁଛନ୍ତି ଆଉ କେହି ପଢା ଶିଖାଇ ଲୋକପ୍ରିୟ ହେଉଛନ୍ତି କିନ୍ତୁ ଆମେ ଗୋଟେ କଥା ସବୁବେଳେ ମନେ ରଖିବା ଦରକାର ସୋସିଆଲ ମିଡିଆ ଆମ ଜୀବନର ଗୋଟଏ ଅଂଶ ସମ୍ପୂର୍ଣ୍ଣ ଜୀବନ ନୁହେଁ କେବଳ ଆମ ସୋସିଆଲ ମିଡିଆ ହଉଛି ଆମ ଜୀବନ ଗୋଟେ ଅଂଶ କିନ୍ତୁ ସମ୍ପୂର୍ଣ୍ଣ ଜୀବନ ନୁହେଁ ସତି କି ସତିକାର ଖୁସି ମାନେ ପରିବାର ସାଙ୍ଗ ଓ ନିଜ ଲୋକଙ୍କ ସହ ସମୟ କାଟିବାରେ ମିଳେ ତେଣୁ ମୋବାଇଲ ସହିତ ନିଜ ଜୀବନକୁ ମଧ୍ୟ ସମୟ ଦେବା ଆବଶ୍ୟକ।
ହଁ ନାଇଁ ଯକ ଠିକିକ ଆମେ ପରିବାର ସହିତ ବି ଟିକେ ଟାଇମ ଦେବା ଦରକାର ।ଆମେ ସମସ୍ତେ ବାହାରେ ରହୁଛୁ ଯେତେ ବି ଆସୁଛୁ ଯଦି ତଥାପି ସେ ମୋବାଇଲ ଟାକୁ ଆମେ ଧରିକି ବସିବା ତାହେଲେ ଆମେ ତ ଆଉ ଆମ ବାପା ମାମାଙ୍କ ସହିତ ଭାଇ ଭଉଣୀ ସହିତ ଜେଜେମା ଜେଜେବାପା ବୁଢା ବୁଢୀ ମାନେ ଯାନେ ଯିବେ ମାନେ ସାନ ମାନେ। ଆପ ଠାକୁମା ପୁଣି ଏପଟେ ହଉଛନ୍ତି ଦାଦା ଖୁଡି ସାନ ପୁଅ ଏମାନେ ସହିତ ଆମେ ଆଉ ଆଟ୍ରାଟ୍ ହେଇପାରିବାନି କାରଣ ଆମେ ତ ମୋବାଇଲ୍ ଧରିକି ବସିଲେ ଓ ଆଉ କଥା ତ ସେପଟୁ ହିଁ ସେପଟୁ ଆମେ ଇଏ ହେଇ ଯିବା ଯେ ଆମ ସହିତ ଆମେ କେମିତି ବି ଜଏଣ୍ଟ ହେଇ ଯିବା ତାଙ୍କ ସହିତ ଆମେ ଜାଣି ପାରିବାନି । ମାନେ ମୋବାଇଲ ସହିତ ସେଥିପାଇଁ ସେତେ ଦୂର ରହିବ ସେତେ ଭଲ ନା କଣ କହୁଛୁ?
ହଁ ଏଇଟା ତ ସତ କଥା ।ତାପରେ ଆଜିକାଲି ସୋସିଆଲ ମିଡିଆ ଛଡା ଲୋକ ରହି ପାରୁନାହାନ୍ତି। ସକାଳୁ ଉଠିଲେ ମୋବାଇଲ ରାତିରେ ଶୋଇବା ପୂର୍ବରୁ ମୋବାଇଲ କିନ୍ତୁ ଏହା ଭଲ ଆ ଖରାପ ଦୁଇଟି ପଟ ଅଛି ଠିକ ଭାବରେ ବ୍ୟବହାର କଲେ ଜ୍ଞାନ ମିଳେ। ଭୁଲଟା ଭାବରେ ବ୍ୟବହାର କଲେ ସମୟ ନଷ୍ଟ ହୁଏ। ଏଭଳି ଧୀରେ ଧୀରେ କଥା ଅ ଆଗୁ ଆମର ବଢି ଚାଲେ କିନ୍ତୁ ଆମେ ଜାଣିପାରନ୍ତିନି କି ଆମେ ମୋବାଇଲରେ ଏତେ ବ୍ୟସ୍ତ ରହିଯାଉଛେ ଆମର ସବୁ କାମ ରହିଯାଉଛି ଅଧା ଅଧୁରା ହେଇଛି ଯେମିତିକି ପାଠ ପଢା, ଘର କାମ, ଘର ଲୋକଙ୍କୁ ସମୟ ଦେବା, ଏଇଭଳି। ବିଭିନ୍ନ କଥା ରହିଛି ଆଉ ସାଙ୍ଗ ଅ ତୁ ତୁ କୋଉ କୋଉ ସବୁ ସୋସିଆଲ ମିଡିଆ ବ୍ୟବହାର କରୁଛୁ ନା ସେମିତି କି
ମୁଁ ମୋର ଖାଲି ଇନଷ୍ଟାଗ୍ରାମ ଟା ଅଛି ଆଉ ନହେଲେ କି ଛି ନାହିଁ।